କଣ କରୁଚ?
ବସିଥିଲୁ।
ଖିଆ ପିଆ? ହଁ ଏବେ ଏଇ ଘରକୁ ଆସିଲି, ବସିଚି ଆଉ।
ଖାଇବା ପିଇବା ସରିଲାଣି?
ନାଇଁ ଖାଇବା ଏବେ ମାଛ ଜଷ୍ଟ ତରକାରୀ ହଉଚି।
ସାଙ୍ଗେ ସାଙ୍ଗେ ତରକାରୀ ହେଲା?
ହଁ ଚାଲିଚି ଓଲ୍ହା ହେଲା ଭାତ ବସିବ
ଆହା। ଆମ ରୋଷେଇ ରୋଷେଇ ସରିଲାଣି ଖିଆ ଖାଲି ଖାଇବା ହବ ଟିକେ କାମ କରୁଛନ୍ତି ସମସ୍ତେ ସାରି ଦେଇକି
କଣ ରାତିରେ କଣ କାମ କରୁଛନ୍ତି?
ଏଇ ରୋଷେଇ ସରିଲା କଣ ଟିକେ ଘର ପୋଛା ପୋଛି ହଉଛି। ରୋଷେଇ ଘରଟା ପୋଛା ସରିଲେ ଖାଇବା। ଆଉ ତମର ମାଛ କଣ ମସଲା ନା ବେସର ଦେଇକି କଲ?
ଆମର ମାଛ ବେଶରେ ଦେଇକି କରାହେଲା।
ବେସର ରାତିରେ କାଇଁ ବେସର? ହଁ, ଚିକେନ୍ କଷାକୁ ଚକୁଳି।
ହୁଁ। ହୁଁ
ଚିକେନ ଆଜି ଗୋଟେ ମୁଁ ନୂଆ ପ୍ରଣାଳୀରେ କରିଛି।
କଣ ପ୍ରଣାଳିରେ କଲେ ଟିକେ କୁହନ୍ତୁ?
ଆମର ଟିକେ ଆମର ମାନେ ଆମ ମାନେ ସବୁ ବାପ ଘରେ ମାନେ ଆମେ ଛୋଟ ଛୋଟ ହେଇଥିଲୁ। ଚିକେନକୁ ଭାଜିକି ଖାଇବାକୁ ଦିଅନ୍ତି ପଖାଳ ସହିତ ତାପରେ ସେଇ ଚିକେନଟାକୁ ତରକାରୀ କରନ୍ତି ଆଜି ମୁଁ ସେମିତି କରିଛି ଚିକେନକୁ ଆଗେ ଭାଜି ଇଏ ଦେଲେ ଟିକେ ଲୁଣ ପକେଇକି ତାପରେ ଆଳୁକୁ ଭାଜିଦେଲି। ତାପରେ ମସ ଖିଲା ଜିରା, ଜିରା, ଅଦା, ପିଆଜ ରସୁଣକୁ ବାଟିଦେଇକି ରଖିଦେଲି, ଛୋଟ ଛୋଟ ପିଆଜ କାଟିକି ସେଇ ତେଲରେ ପକେଇଦେଇକି ତାକୁ ଟିକେ ଉଁ ଟିକେ ନାଲି ଅଂଶ ଆସିଲା ପରେ ତାକୁ ମସ ସଲା ଦେଇଦେଲି। କାଶ୍ମୀର ଲଙ୍କା ଗୁଣ୍ଡ ଦେଇ ଦେଇଦେଇକି ଯୋଉ ଅଦ ଉଁ ମସଲା ବଟା ହେଇଥିଲା ତାକୁ ଦେଇଦେଇକି ସେଥିରେ ଅଦ ଉଁ ଚିକେନ ମସଲା, ଲୁଣ ହଳଦୀ, ଗରମ ମସଲା ଗୁଣ୍ଡ ପକେଇକି ତାକୁ ଟିକେ କଷିଲି, କଷିକି ପୁରା ଟିକେ ତେଲ ଛାଡ଼ି ସାରିଲା ପରେ ପାଣି ଦେଇନଥିଲି। ତେଲ ଛାଡି ସାରିଲା ପରେ ଟମାଟୋକୁ କାଟିକି ଦେଇଦେଲି। ତାପରେ ପାଣି ପକେଇ ପାଣି ଦେଲି। ହାଁ ଅଳ୍ପ ଟିକେ କଞ୍ଚା ପାଣି ଦେଲି ମସଲା ଟା ସିଝିବା ପାଇଁ ଭଲସେ। ଯେହେତୁ ଚିକେନ ଟାକୁ ଭାଜି ଦେଇଚେ ଆଉ ଚିକେନ ସହିତ ତ ମସଲା ସିଝିପାରିବନି।
ହୁଁ।
ତାକୁ ଭଲସେ କଷିକି ତିରିଶ ମିନିଟ ଟ୍ ଖଣ୍ଡେ ଭଲସେ କଷିଲି ଭଲସେ କଷିକି ଯେତେବେଳେ ତେଲ ବାହାରି ସାରିଲା ପରେ ସେ ଭଜା ଚିକେନ ଆଉ ଆଳୁକୁ ପକେଇଦେଲି। ଚିକେନ ଆଳୁ ପକେ କେଇ ଦେଇକି ଟିକେ ସମୟ କଷିକି ରଖିଲି। କଷି ସାରିଲା ପରେ ତାକୁ ଇଏ କରିଦେଲି ପାଣି ଗରମ ପାଣି ଦେଇ ଦେଇଦେଇକି ଟିକେ କଷା ଭଳିଆ କରିଦେଇକି ରଖିଦେଲି ଆଉ। ଭଲ ଲାଗେ। ଛୁଆବେଳେ ଆମେ
ଆଜ୍ଞା, ଆମେ ସେମିତି କରିବା ଆଉ। ଆଉ ମଟନ୍ କେମିତି କଅ କରନ୍ତି?
ମଟନ୍ ଟା ମୁଁ ଦୁଇ ତିନି ପ୍ରକାର କରେ। ଗୋଟେ କଣ କରେକି ତାକୁ ପ୍ରେସରରେ ସିଟି ମାରିଦିଏ ଆଗେ ମଟନ୍ କୁ ଯେତେବେଳେ ଶୀଘ୍ର କରିବାର ଥିବ ମଟନକୁ ଲୁଣ, ହଳଦୀ ଟିକେ ତେଲ ପକେଇକି ଟିକେ ପାଣି ଦେଇକି ସେଟି ମାରିଦିଏ ସେଟି ମାରି ସାରିଲା ପରେ ଅଦା ରସୁଣ ପେଷ୍ଟ ର ଏ ଅଲ୍ ଅଲଗା ଗୋଟେ ଜାଗାରେ ମସଲା କଷିକି ତାକୁ ପକେଇ ଦିଏ ସିଏ ଶୀଘ୍ର ହେଇଯାଏ। ଆଉ ଗୋଟେ ପ୍ରକାର କରେ। ଅଦା ରସୁଣ ପେଷ୍ଟକୁ ସବୁ କଣ କରେ କହିଲ? ଏକାଥରେକରେ ମଟନ ସହିତ ଗୋଳେଇ ଦିଏ।
ହୁଁ ହୁଁ।
ଗୋଳେଇ ଦେଇକି ତାକୁ ଅଧଘଣ୍ଟେ କି ଘଣ୍ଟେ ବାହାରେ ଏମିତି ଖାଲି ରଖିଦିଏ। ତାପରେ ଏକାଥରେକେରେ ସେ ମଟନ ଅ ଯୋଉ ଗୋଳା ହେଇକି ସବୁ ରହିଥିବ ସେଇଥିରେ ମସଲା ତାକୁ ଏକାଥରେକେରେ କଡ଼େଇ ରେ ପକେଇକି କଷେ। କସିବି ମାନେ ଗୋଟେ ଘଣ୍ଟା ଦେଢ ଘଣ୍ଟା ଖଣ୍ଡେ ତାକୁ କଷିବି କଶିକି କରେ। ଆଉ ଗୋଟେ ଏମିତି ଆମର ଯେମିତି ନ ସମସ୍ତେ କରୁଚନ୍ତି ପିଆଜ ଅଦା ରସୁଣ ଆଗେ କ ଷି ଦଉଚନ୍ତି। କଷି ସାରିଲା ପରେ ଟମ ଯୋଉ ମ ମଟନ କୁ ପକେଇକି କସୁଚନ୍ତି। କଷିବି ମଟନ କୁ କସ ମାନେ ମଟନ୍ ଟା ଯେତେ ଘାଣ୍ଟିବ ଯେତେ ଘାଣ୍ଟିବ ସେତେ ତାର ସମସ୍ତେ କୁହନ୍ତି ଟେଷ୍ଟ ବଢେ। ମାନେ ସ୍ଵାଦ ଟା ବଢେ। ତ ସେଥିପାଇଁ ମଟନ୍ କୁ ବହୁତ ଟାଇମ କଷି କଷି ସେମିତି ଚୁଲି ଚୁଲି ପାଖରେ କଲେ ମତେ ମଟନ ଟା ଭଲ ଲାଗେ। କଷି କଷି ତାର ମାନେ ପୁରା ଟିକେ ଲାଷ୍ଟ ବେଳକୁ ସିଝି ସାରିଲା ପରେ ଗରମ ପାଣି ଦେଇଦିଏ। ଟିକେ ଜିରା ମାନେ ଆମର ଗରମ ମସଲା ଗୁଣ୍ଡ ଦେଇଦିଏ। ଧଣିଆ ପତ୍ର ଟିକେ ପ ପକେଇଦିଏ। ତାରେ ଆଉ ତମକୁ କଣ ରୋଷେଇ ଆସିଚି କୁହ?
ମତେ ଆମର ଏଇ ଚକୁଳି ପିଠା ଏଇ ଆଳୁ ଭଜା ମ୍ୟାଗି ୟିପି।
ହଁ ଭାତ ରୋଷେଇ କରି ଆସିନି?
ହଁ ଭାତ ଆସିଚି। ଆମର ଇଆଡେ ଗୋଟେ ଅଲଗା ଷ୍ଟାଇଲର ଭାତ କରନ୍ତି ଲେମନ ରାଇସ୍। ଜିରା ରାଇସ୍।
ଓହୋ ସାଧା ଭାତଟା ଆସିନି।
ହଁ ସାଧା ଭାତ ଆସିଚି ନା।
ଆ ହା ଆଉ?
ଆସିଚି ଯେ ମୁଁ କେବେ କରିନି।
ମାଛ ତରକାରୀ କେବେ କରିଚ? ବିରି ହଁ।
ବିରିୟାନୀ କରିଚି।
ବିରିୟାନୀ ତମକୁ ଆଇଚି?
ହୁଁ।
ଓହୋ କେମିତି କର ବିରିୟାନୀ ଟା?
ବିରିୟାନୀ କଣ ଏ ବିରିୟାନୀ ଚାଉଳ ଫାଷ୍ଟ ତାକୁ ଟିକେ ଧୋଇ ଧାଇକି ପାଣି ରେ ପକେଇକି ତାକୁ ସବୁ ଗୋଟା ମସଲା ପକେଇକି ପାଣି ରେ ଘିଅ ଟିକେ ପକେଇକି କେର ୱାଟର ଟିକେ ପକେଇକି ଗୋଲାପ ଜଲ ଟିକେ ପକେଇ ଚାଉଳକୁ ସେଥିରେ ପକେଇକି ତାକୁ ଛାଣିକି ରଖିଦବ ଅଲଗା। ତାପରେ ଆମର ଦହି ଫହି ସବୁ ପକେଇ ପିଆଜ କୁ ଫ୍ରାଏ କରିକି ପକେଇକି ସବୁ ଘାଣ୍ଟିକି ମାରିନେଟ କରିକି ଚିକେନ ରେ ତାକୁ କଷା ହବ। କଷା ହେଇ ସାରିଲା ପରେ ତାକୁ ଆମର ଇଏ କରାଯିବ। ସେଥିରେ ଦମ ଦିଆଯିବ ଚାଉଳ ସହିତ ମିଶା ହେଇକି ରାଇସ୍ ସହିତ।
ହ
ଦମ ଦିଆ ହେଇକି ତାକୁ ଅଧଘଣ୍ଟା ପରେ ବାହାର କଲେ ଚିକେନରେ ହେଲା ଇଏ ଆଉ।
ଦମ ଟା କୋଉଥିରେ ଦିଅ ତାୱା ଉପରେ ବସେଇକି ଦିଅ ନା ଆ ସେମିତି ଚୁଲି ଉପରେ ହାଲକା ପୁରା ଜାଳ ମାନେ କିଛି ନ ଦେଇେଇକି ଖାଲି ରଡ ନିଆଁରେ ଦିଅ କୋଉଥିରେ ଦିଅ?
ଆମର ତ ଚୁଲିରେ କିଛି ରୋଷେଇ ହୁଏନି। ଯାହା ହୁଏ ସବୁ ଗ ଗ୍ୟାସରେ।
ଆ ହୁଁ।
ଆମର ସେଇଥିପାଇଁ ଗ୍ୟାସ ରେ ତାବା ଯୋଉ ଇଏ ଦେଇକି କରିଦଉ ଆଉ।
ଓ ହୋ।
ତାୱା ଦେଇକି କରିଦଉ ଆଉ।
ଓହୋ ହୋ।
ଆଉ ସମସ୍ତେ ଖାଇ ପିସାଇଲେଣି?
ନାଇଁ କେହି ଖାଇନାହାନ୍ତି ସେ ପୁତୁରାଙ୍କ ଜନ୍ମଦିନ ଥିଲା ତ! ସେଠିକି ସମସ୍ତେ ଯାଇଥିଲେ କେକ୍ ଖାଇକି ଆସିଛନ୍ତି ଏବେ ଆଉ।
କିଏ ଆସିବ ତ
ହଉ ହ ନାଇଁ ନାଇଁ ଖାଲି ତାଙ୍କର ଏମିତି ଟିକେ କେକ୍ କଟା ହେଇଥିଲା ଆଉ କିଛି ଖାଇବା ପିଇବା ହେଇନଥିଲା। ଘରେ ସମସ୍ତେ ଖାଇବେ। ସେ ଚକୁଳି ସରିଲାଣିି ଖାଇବେ ଆଉ ଛୁଆ ଏଇନା ଟେ ବୁଲ ବୁଲ ବାଲିକି ଆଜି ଘରୁ ଆସିଲୁ ତ ଟିକେ ଲେଟ୍ ହେଇଗଲା ଖାଇବା। ଘରୁ ଆସିିକ ପହଞ୍ଚିକି ସାଙ୍ଗେ ସାଙ୍ଗେ ଭାଇ ଗଲା ପରେ ଖାଇଲୁ। ସେଠି ଟିକେ ଲେଟ ରେ ଖାଇଥିଲୁ ତ ଆଉ ସାଙ୍ଗେ ସାଙ୍ଗେ ଖାଇବାକୁ ଇଛା ହେଲାନି ନଅଟା ବାଜିଲାଣି। ଖାଇବୁ ଆଉ ପାଞ୍ଚ ଦଶ ମିନିଟ୍ ଗଲେ ଖାଇବୁ ଆଉ। ଆଉ ତମର ଖାଇଲଣି ନା ଖାଇନ ଖାଇବ ଏବେ।
ଆମର ବର୍ତ୍ତମାନ ର ଖାଇ ସେ ଖାଇବ ଆମର ଗୋଟେ କୁକୁର ରଖା ହେଇଛି ସେ ଖାଇବ ଆମ ଘରେ ତ ଆମ ବାପା ବୋଉ ବାପା ଅଛନ୍ତି ନ୍ୟୁ ଦିଲ୍ଲୀ। ହ୍ୟାଲୋ।
ଆ ହା ହ କୁହ?
ଆଉ କଣ କୁହନ୍ତୁ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ ସମସ୍ତେ ଅଛନ୍ତି ମୋ ଯା ଅଛନ୍ତି ଦେଢ଼ଶର ଅଛନ୍ତି। ପୁତ୍ ରା ଝିଆରି ଅଛନ୍ତି। ମୋ ପୁଅ ତାଙ୍କର ପୁଅ ମାନେ ମୋ ହଜ୍ ସ୍ଵାମୀ ଅଛନ୍ତି ମୁଁ ଛୋଟ ପରିବାର ସାତ ଜଣ ଲୋକଙ୍କୁ ନେଇକି ଆମର ଗୋଟେ ଛୋଟ ଛୋଟ ଶୁଖିପାରିବାର ଆଉ।
ହୁଁ ହୁଁ ଭଲ ଆଉ କେତେବେଳେ ଆକ୍ଚୁଆଲି ଖିଆ ଟାଇମ୍ ତମର ଦଶଟା।
ନାଇଁ ଆମର ଛୁଆ ଯେତଳେ ଟିୁଉସନ ଯାଆନ୍ତି ତ ସେମାନେ ସାଢ଼େ ଆ ସାଢ଼େ ଆଠଟରେ ଆସନ୍ତି ନଅଟା ବେଳକୁ ଆମେ ଖାଇଦେଉୁ। ଆଜି ଯେହେତୁ ଯୋଉ ଛୁଆ ଟିଉସନ ଯାଇନାହାନ୍ତି ବର୍ଷା ପାଇଁ ତ ମାନେ ଛୁଆ ଘରେ ଅଛନ୍ତି ତ ସେମାନେ ବି ଆମ ମୁଁ ଆସିଲା ପରେ ଲେଟ୍ ଟିକେ ଜଲ ମାନେ ଇଏ ହେଲା ବିଳମ୍ବ ହେଲା ଖାଇବା ପାଇଁ ତ ଯେହେତୁ ଇଏ ହେଲା ଏବେ ସମସ୍ତେ ଅଛନ୍ତି ସେ ଜନ୍ମଦିନକୁ ଟିକେ ଯାଇଥିଲେ ପଟେ ଛୁଆ ଟିକେ ଖେଳା ବୁଲା କରିକି ଆସିଛନ୍ତି। ନଅଟା ବାଜିଲା ଖାଇବେ ଆଉ ସେ ଯାଉଛୁ ସ଼େ ସାଡେ ନଅଟା ଭିତରେ। ଖାଇବାକୁ ଦେଇଦେବି ଆଉ। ଡାକି ନାହାନ୍ତି ଡାକିଲେ ଗଲେ ଖାଇବାକୁ ଦେବି ଆଉ।
ଭଲ କଥା ଆ।
ହଁ ବଷ
ଆଉ କଣ ମାନେ ସବୁ କଣ ବିଜନେସ କିଛି କରୁଛନ୍ତି ନା କଣ କରୁଛନ୍ତି ତମ ହଜବେଣ୍ଡ?
ମୋ ହଜବେଣ୍ଡ ଚାକିରିୀ କରିଛନ୍ତି ତା ସହିତ ବିଜନେସ କରୁଛନ୍ତି।
ଓ ହୋ।
ଆଉ ତମର ସ ମାନେ ବର୍ଷା ବର୍ଷା ଛାଡ଼ିଲାଣି ନା ନାଇଁ ତମ ଆଡ଼େ ଛାଡ଼ିନି ଆଜି ବର୍ଷା?
ଆମ ଆଡ଼େ ବର୍ଷା ବାତ୍ୟା ସବୁ ହେଇଛି ବା ରାସ୍ତା ଲାଇନ୍ ଫାଇନ୍ ନାହିଁ।
ଅ ହ ଲାଇନ ଆସନ୍ତା ଏତେ ବର୍ଷା ହେଲେ ବର୍ଷା ପବନ ହେଲେ ଖୁଣ୍ଟା ଫୁଣ୍ଟି କୋଉଠି ହେଇଥିବ ଲାଇନ ଯାଇଥିବହାରି ଆସିବ ଆଉ।
ହୁଁ
ହଉ ଠିକ୍ ଅଛି ଆମେ ଯାଉଛୁ ତ ଖାଇବୁ ଏବେ ଡାକିଲେଣି ଖାଇବା ପାଇଁ ମୁଁ ଯାଉଛି ଖାଇବି ଖାଇକି ରଖୁଛୁ ଆଉ।
ହୋଉ।